ହ
ହଲୋ ମ୍ୟାଡ଼ାମ ନମସ୍କାର।
ହଁ କଣ କରୁଥିଲେ ମଡ ହୁଁ ଅଛି ଏଠି ଆଉ। ଚା ଫା ପିଇକି ଆସିଲୁ।
ହଁ ହଁ ବର୍ଷା ହେଇଛି। ଚାହା ପିଇବାକୁ ମଜା ଲାଗୁଥିବ।
ହଁ। ହଁ ପ୍ରବଳ ବର୍ଷ ବର୍ଷ ଛେଚିଚି ଏପଟେ। ଏବେ ବି ବର୍ଷା ହଉଚି। ଯା ହଉ ଗୋଟେ।
ଆଛା ଆଚ୍ଛା ବୁଝିଲେ ମ୍ୟାଡାମ। ହଁ ଠିକ କଥା କହିଲେ ମ୍ୟାଡାମ। ହଁ। ହଁ ଆଉ ଖାଲି ଚାହା। ପିଇଲେ ନା ଚାହା ସହିତ କିଛି ଖାଇଲେ?
ଚା ପିଇଲି ଚାହା ଚା ଆଗ ଦରକାର ଯା ବି ଯାଉ।
ହ ଚା ହଁ ଚା ସବ ସକାଳ ସନ୍ଧ୍ୟା ଦଇଟା।
ଓହୋ ଦି ଟାଇମ୍ ଆପଣ ପିଅନ୍ତି ଚାହା ତାହେଲେ।
ହଁ।
ଆଛା ମ୍ୟାଡାମ ବୁଝିଲି। ଆଉ ଆପଣ ଯଦି ଥଣ୍ଡା କାଶ ହଉଛି ଘରୋଇ ଉପଚାର କଣ କରନ୍ତି? କହିପାରିବାେ ଟିକେ?
ହଁ ଚା ଘରୋଇ ଉପାଚାର ବି ଚାରେ ହିଁ ଅଛି ଯୋଉ ଆମର ଯୋଉ କାଢା ବନାନ୍ତି। ଯୋଉ ଆମର ନାଲି ଚା ବନାନ୍ତି। ସେ ଯୋଉ ପକେଇକି କଣ ସେଗୁଡା ସବୁ ଲବଙ୍ଗ ଆମର ଅଳେଇଚ ଆଉ ତେଜପତ୍ର। ସବୁ ପକେଇ କିି ଯୋଉ ଚା ବୁନାନ୍ତି ମୁଁ ସେଇଟା ପିଏ ପ୍ଲସ ମମି ବି ଆନ୍ତି ସେ ଯଉ ଆମର ତୁଳସୀ ପତ୍ର ବାଟିକି ତା ଦେହରେ ମହୁ ପଣ୍ଟିକନା ସେ ରସଟିକୁ ଦିଅନ୍ତି ହଁ। ଦୁଇରୁ ତିନି ଟାଇମ ଦେଲେ ସେଟା ଟିକେ ରିଲାସ ଲାଗେ କମି ଯାଏ।
ଓହୋ।
ହଁ ତାପରେ ମୁଁ ବି ଯଦି ଅଧିକ ନାକ ଫାକ ବନ୍ଦ ହେଇଯାଇଥିବ।
ହୁଁ ହୁଁ।
ସେତପତି ବନ୍ଦ ହେଇଥିବ ମୁଁ ଟିକେ ଇଏ ବି ନେଇ ଆମର ଗରମ ପାଣି କରି ତା ଦେହରେ ଟିକେ ଅମୃତା ଆଜନ ହଁ। ପକେଇକି ଯୋଉ ଷ୍ଟିମ୍ ନିଅନ ତ ନେଇ
ବାମ୍ଫଟା ନିଅନ୍ତି ଆଛା।
ମୁ ନିଏ ଭଲ ଲାଗେ ଟିକେ
ହଁ।
କିନ୍ତୁ ମୁଁ ଏତେ ମେଡିସିନ ଖାଇବାକୁ ଭଲ ଲାଗେ ନା। ମୋ ଯ ଥଣ୍ଡା ହଉଛି ମୁଁ ମେଡିସିନ ଖାଇଦେଲି ମୋର କଫ ଜାମ କଢ଼ି ଯଏ। ବସେଇ ଦିଏ କଫ ଟା ଛାତିରେ ଭାରି କଷ୍ଟ ସେଟା ବହୁତ ଲଙ୍ଗ ଟର୍ମ ବହୁତ
ବହୁ ଦିନ ହଁ। କଫ ଜମିଲେ ମ୍ୟାଡ଼ମ୍ ବହୁତ ଜ
ହଁ ମୁଁ ସାଙ୍ଗେ ସାଙ୍ଗେ ମୋର ଜର ବି ହେଲେ ମୁଁ ବି ଯଦି ଜର ଟାବଲେଟ ଖାଇ ଦଉଛି। ତଥାପି ମୋର ମାନେ ଜମ୍ କରିଦି ଛାତ କଫରେ ମୁ ସେଥିପାଇଁ ଭାରି ଡରେ ଜୋରପ ହେଲେ ମୁଁ ଏତେ ମେଡିସିନ
ଡର ଲାଗୁଥିବ ହଁ ନାଇଁ ଖାଇବା କଥା ବି ନୁହେଁ ଦେହ ପାଇଁ ଭଲ ନୁହେଁ ସବୁବେଳେ ସେନଗୁଡା ଦେହ ପାଇଁ ଠିକ
ହଁ କିନ୍ତୁ କହିବାର ଯଦି ହଣ୍ଡ୍ରେଡ ଉପରକୁ ତମର ଜର ଗଲା ତମେ ମେଡିସିନ ଖାଅ ଯଦି ହ- ଯଦି ନାଇଣ୍ଟି ନାଇନ ତମକୁ ଜର ରହିଲା ସେଗୁଡା ଆମର କଣ? କହିଲ ଆଣ୍ଟିବଡି ଆଉ ଆଣ୍ଟିଜେନ ଦିଜନ୍ ଯାକ ଇଏ କରୁଥାନ୍ତି ନା। ସେଥିଲାଗି ଟେମ୍ପରେଚର ବଢିଥାଏ।
ବଢିଯାଏ ହଁ ଠିକ କଥା। ଆଉ ସବୁ ସମୟରେ ବି ଔଷଧ ନବା ଠିକ ନୁହେଁ ଦେହଟା ଆମର ଯୋଉ ରୋଗ ପ୍ରତିରୋଧକ ଶକ୍ତି ଯୋଉଟା ସେଇଟା କମେଇ ଦବ ସବୁବେଳେ ଯଦି ଆମେ ଔଷଧ ଖାଇବା ଓ କଣ କରିବା।
ଏ ପିଲା ଗୁଡା ଏମିତି ଦୁଷ୍ଟ ହଉଛନ୍ତି।
ହଁ ପିଲାମାନଙ୍କ କଥା କଣ କହିବା ଛୋଟ ପିଲା ତ ଦୁଷ୍ଟ ହେବେ ନା। ହଁ। ଘରେ ତାହେଲେ ଛୋଟ ଛୋଟ ପିଲା ଅଛନ୍ତି। ଆଉ ଛୋଟ ପିଲା ରହିଲେ ତ କେମିତି ବଦମାସି କରିବେ ହଁ।
ଟିକେ ରଖୁଛି ମ୍ୟାଡ଼ାମ।
ହଉ ମ୍ୟାଡ଼ମ୍। ଠିକ ଅଛି। ହଁ।